ହ୍ୟାଲୋ ବନ୍ଧୁ।
ହଁ ବନ୍ଧୁ କୁହ।
ଆଉ କଣ ଖବର?
ନା ଖବର, କଣ ଭଲ।
ଭଲ ସବୁ?
ହଁ ସବୁ
ଆଉ ଏବେ କୋଉଠି?
ଏ ଟିକେ ଆସିଥିଲି ତ ଦୋକାନ।
ଓହୋ କଣ ରାସନ ନେବେ ନା କଣ?
ହଁ ଗ୍ରୋସରି ଜିନିଷ ଯାଇଥାନ୍ତା।
ଓ ଆଚ୍ଛା। ଆଉ କଣ ଖବର କୁହ କଣ ଚାଲିଛି ଗାଁ ରେ ସବୁ?
କଣ?
ଗାଁ ରେ କଣ ଚାଲିଛି ସବୁ?
ନା ବା କଣ ଚାଲିବ ଭଲ।
ସବୁ ଭଲ?
ହଁ।
ହୁଁ ହୁ। ଆଉ? ଯୋଉ କହୁଥିଲେ ଆ କାଲି ତମ ଗାଁରେ କଣ ହ୍ୟାଲୋ।
ହଁ।
ବନ୍ଧୁ କଣ ଧୀରେ କହୁଛ ଟିକେ ଜୋରରେ କହୁନା।
ନାଁ ମ ଆମ ଦେହଟା ଭଲ ନାହିଁ ତ।
ଓହୋ ଆଚ୍ଛା କଣ ହେଇଛି ଜର ନା ଥଣ୍ଡା କଣ?
ହଁ ଟିକେ ବିନ୍ଧା ବିନ୍ଧି ଟିକେ ମୁଣ୍ଡ ବିନ୍ଧା ହଉଛି। ହାତ ଗୋଡ ବିନ୍ଧା ହଉଛି ଏଇଆ ଆଉ।
ଓହୋ ଆହା ତ ବର୍ଷା ଦିନ ପାଣି ହଉଛ କି ବେଶୀ?
ହଁ ପାଣି କଥା ନୁହଁ ସେ କାଲି ଟିକେ ପ୍ରସେସନ ଗୋଟେ ଥିଲା ବାହାଘରିଆ।
ହଁ।
ଆଉ ସେ ବାହାଘର ରେ ଯା ନାଚିଛୁ ତମେ ତ ଜାଣିଚ। ଡିଜେ ଗାଡି ରେ ସବୁ କୋଉ ଭଳିଆ ସବୁ ଲାଗିଲାଣି ସବୁ ଯନ୍ତ୍ର।
ହଁ ପାଣି ସ୍ପ୍ରେ କର ସେ ଅଲଗା ଜିନିଷ ସ କେତେ କଣ ସ୍ପ୍ରେ କରୁଛନ୍ତି ସବୁ ହଁ।
କୋଉ ଗୁରା ସବୁ ଲାଗୁଛି। ଓ ହ ଆଉ ମୁଣ୍ଡ ଫୁଣ୍ଡରୁ ସବୁ ଉଦା ହେଲା ପୁଣି। ଏ ରାତି ଅନିଦ୍ରା ନା ଆସିକି ଗୋଟେ ନା ଦିଟା ରାତିରେ ଝିଅ ଘର କତିରେ ପହଞ୍ଚିଲୁ।
ଓହୋ ଆଚ୍ଛା। ଉଁ ହୁଁ।
ଏ ଓମୁଣ୍ଡ ଫୁଣ୍ଡ ପିନ୍ଧା ହଉଛି ଭାଇ ଟିକେ ଯୋଉ ନାଚ ନାଚ ହେଇଗଲା ତ।
କଁ ହେଇ ଗଲା।
ନାଚ।
ହବ ତ ବାହାଘରିଆ ଯାଇଛ ନାଚ ହବନି ଆଉ।
ବାହାଘର ଯାଇଛ ମାନେ ନା ନ ନାଚିଲେ ବାହାଘର ନାଇଁ।
ଅଁ। ନାଚ ମଉଜ ମସ୍ତି ସବୁ ହବ ଆଉ କାହାର ବାହାଘର ହେଲା କହିଲ।
ହେଲା।
ବାହାଘର କାହାର ଗଲା।
ଏଇ ଆମ ଘର ପାଖରେ ଗୋଟେ ପିଲା ର।
ଓ ଆଚ୍ଛା।
ହୁଁ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ସବୁ ଦେହ ଭଲ ଆଉ।
ଆଛା ଆଉ। କୋଉ କଲେଜରେ ଆଡ଼ମିସ ଆଡିମିସନ ହେଲା ଫେରେ।
ସିଏ ସିଏ ଯୋଉ ଆମର ଯୋଉ ଏ ସେ ସମ୍ବଲପୁର ସମ୍ବଲପୁରରେ ହଁ।
କଁ କଲେ ସେଠି କଁ ପଢିଲେ।
ଯା ହଉ ମୁଁ ପଢଛି କମ୍ପ୍ୟୁଟର ସାଇନ୍ସ।
ଓ ଆଚ୍ଛା।
ହଁ ସେଇଥେରେ। ହଁ ଆଉ ହଷ୍ଟେଲରେ ନ ରହିଲେ ସମ୍ବଲପୁରୁ କିଏ ଯିବା ଆସିବା କରିବ।
ହେ ଯିବା ଆସିବା ତ ସମ୍ଭବ ନୁହେଁ ଡେଲି।
ହଁ ହଷ୍ଟେଲରେ ରହିବ ନା ମୁଁ ଭାବିଲି ହଁ ଭଲ ହଷ୍ଟେଲ ରହି ଯାଅ।
ହଁ ମ ହଷ୍ଟେଲ ରେ ନ ରହିଲେ ଆଉ ଯିବାସିବା କିଏ କରିବ।
ଉଁ।
ହୁଁ।
ଏତେ ବାଟରେ କଁ କଲ।
ଏତେ ବାଟ ନୁହଁ ସେଠି ଗୋଟେ ମୋର ଗୋଟେ ସାଙ୍ଗ ଟେ ରହୁଛି।
କଁ କହିଲ।
ହାଲୋ।
ହାଲୋ।
ହଁ ବ ହଁ ବନ୍ଧୁ କୁହ?
ହଉ ନା ମୁଁ କହିଲି ସିଏ ସମ୍ବଲପୁରରେ ଗୋଟେ ସାଙ୍ଗଟେ ରହୁଚି ତ ହଁ ସେଇଆକୁୁ ସେଇଠି ରହୁଚି ଆଉ।
ଉଁ ହୁଁ। ହଁ ଭଲ।
ହଁ ଆଉ କଣ କରିବୁ ରହିବୁନୁ ଆଉ।
ହୁଁ ନ ରହିଲେ ଆଉ କେତେ ଦିନି ଗାଁ ରେ ଏସି ଖସ ଖସ ସ୍କୁଲ ହେଇଚି ଗାଁ ସ୍କୁଲରେ ପଢ଼ିଦେଲୁ ବାହାରକୁ ଯିବାକୁ ପଡ଼ିବ ଆଉ।
ହଁ। ଏଇରା ଆଉ ଆଉ କଣ? ଓଃ ଆଉ ତମ ଘରେ ସବୁ ଦେହ ପା ଭଲ?
ମୋର ସବୁ
ହାଲୋ କିନ୍ତୁ ଘରେ ସବୁ ଦେହ ପା ଭଲ?
ହଁ ସବୁ ଭଲ ଅଛି।
ହଁ। ଆଉ ଆଜି କଣ ଖାଇବା ହେଇଥିଲା?
ଆଜି ଇ ଇ
ହଁ।
ଆଜି ତ ଗୁରୁବାରେ ସାଧା ଭାତ, ଡାଲମା
ହୁଁ।
ଏସବୁ ହେଇଥିଲା ଆଉ ଛତୁୁ ହେଉ ପନିରି ଏମିତି। ଆଉ କଣ ହବ? ନାଁ ରଜ ସକାଳୁ କଣ ଆଜି ଇଚ୍ଛା ହେଲା ଟିକେ ନେଇ ଆଇଲି ଆଉ ମୁଁ ଖାଏ ବାପ ପା ଘରେ କେହି ପନିର ଖାଆନ୍ତିନି ଆଉ ମୁଁ ଛତୁ ଖାଏନା ଘରେ ଦିଇଟା ଯାଙ୍କ ନେଇଆଇଲୁ ଆଉ।
ଓହୋ ହଁ ମ ଆଉ କଣ?
ଆଉ
ଆଉ କଣ ଖବର କୁହ?
ଖବର ସେଇଆ ଆଉ ଯୋଉ ବନ୍ଧୁ ଏବେ କୋଉଠି ଅଛ କି?
ହଁ ମୁଁ ଟିକେ ଆସଥିଲି ବା ଦୋକାନ ଟିକେ କହି
ହଁ ହଁ ହଁ ଦୋକାନ ଆସଚ।
ହଁ ହେଇ ଦୋକାନରେ ଖାଲି ଆସିକି ଟିକେ ବୁଲିବା କଥା ଆଉ।
ହଁ କେତେ ଦିନେ ପଲେଇବ ସମ୍ବଲପୁରୁ?
ହଁ ଆଉ ତମ ଆଉ ତମ ୱାଇଫ୍ କଣ କରୁଚନ୍ତି?
ୱାଇଫ୍ ସିଏ ଘରେ ଅଛନ୍ତି ଆଉ।
ଆଉ ବାହା ହେଲ ତ ପଚାରଲନି।
ହଁ ଏଇ ବା ପଚାରୁଚି ଆଉ କେମିତି ପଚାରିମି ବନ୍ଧୁ ତମେ ଯୋଉ
ଆ କୋଉଠି କାଇଁ କଣ ପଚାରଲ? ଆମେ ତ ଜାଣିନୁ ତମେ କଣ ବାହା ହେଇକି ତମେ ଆଣିକି ବୋହୁ ପିଲାକୁ ଘରେ ରଖି ସାଇଲଣି।
ଆଉ କଣ କୁହନା ଦୁନିଆ କାଣ୍ଡ ହେଲା କଣ କରିବା।
ହୁଁ କାଣ୍ଡ ହେଲା ଆହୁରି କଣ? ଆଉ ଆଉ କଣ ଖବର କୁହ?
ଖବର ସେୟା ଏ ନେଇଆଇଲି ରଖିଚି। ହଁ ଆଉ
ଆଉ ତମର ପା କଣ ପୁଅଟେ ନା ଝିଅ ଟେ?
ଏଇ ଝିଅଟେ ହେଲା।
ଝିଅଟେ ଯା ହଉ ଝିଅ ତ ଭଲ ଝିଅ ଲକ୍ଷ୍ମୀ ଆଉ।
ହବା।
ଭାଇବେ ଆଉ ପୁଅ କଣ କେବେ ଯି
ଝିଅ ଟେ ହେଲା ଆଉ।
ଆଗ ରୁ ସବୁ ବାହାଘର ହଉଥିଲା ତାଙ୍କ ପୁଅ ଘର ଦିମାଣ୍ଡିଂ।
କଣ କହିଲ ବନ୍ଧୁ?
ଯୋଉ ବାହା ଘର ଆଗରୁ ଯୋଉ ବାହାଘର ରହୁଥିଲା ହଉ ପୁଅ ଘର ନା ହଁ ପୁଅ ଘର ଡିମାଣ୍ଡ ଦେବେ ଝିଅ ଘରକୁ। ମାନେ ପଇସା ଦେଇକି ଝିଅକୁ ଆଣିବେ।
ହଁ।
ଆଉ ଯିଏ ତା ଲୋକ ଯିଏ ଯାହାହେଲେ ପଚାଷ ଷାଠିଏ ହଜାର ଦେଉଥିଲା ଯିଏ ଟ ପରଲା ସିଏ ଦଉଥିଲା ଦି ଲକ୍ଷ ତିନି ଲକ୍ଷ ଦଉଥିଲା। ଏବେ ତ ଯେଉଁ ଭଳିଆ ଯୁଗ ହେଲାଣି ଝିଅ ମିଳୁନାହନ୍ତି। ଏବେ ସବୁ ମାନେ କଣ କହିଲ ମାନେ ଉ ମାନେ କଣ କହିଲୁ ଏବେ ଯୁ ଯୁଗ ହେଲା ମାନେ କିଣା କିଣି ଯୁ
ହୁଁ।
ଭ ପଇସା ଅଛି ମୁଁ ଦଉଥିଲି
ହୁଁ ସେଇଆ ତ ଆଜିକାଲି ପଇସା ନାଇଁ ତ ଯାହା ଟାଇମ ପାସ୍ କରିଦେବେ ବାସ୍ ବାହାରିଲା ବେଳେ କେ କୋଟିପତି ପୁଅକୁ କୋଟିପତି ଯିବ ଏମିତି ତାଙ୍କ ଚଲେଇବେ।
ହଁ ତମେ ବାହା ତମର ଯାଇକି ବାହାରିବୁ ସେ ତାଙ୍କରେ ଯାଇକି କୋଉ ତାଙ୍କରେ କଉ କାର୍ଯ୍ୟ କଣ ଚଲେଇବ।
ହଁ ବା ଏ କୁହନି ଆଜିିକାଲି ଯୁଗ ଯାହା ହେଲାଣି ବାହା ହେବାକୁ ଡର ମାଡୁଛି।
ହଁ ହଉ ମୋ ଗାଁ ସ୍କୁଲରେ କଣ ଗୋଟେ ଫଙ୍କସନ ହବ ମୁଁ କଣ ଶୁଣିବାକୁ ପାଇଥିଲି।
କୋଉଠି କହିଲ?
ଗାଁ ସ୍କୁଲରେ।
ଗାଁ ସ୍କୁଲରେ ହଁ କଥା ହଉଥିଲେ ଭାଇ ହରିଆ କଣ ମୁଁ ଜାଣିନି। କି ଫଙ୍କସନ୍ କହ?
ସେଟା କଳେ ପୁରା ମାନେ ତିନି ଚାରିଟା ପଞ୍ଚାୟତକୁୁ ନେଇକି ତମ ପଞ୍ଚାୟତ ଆମ ପଞ୍ଚାୟତ ଦ ସବୁ ନେଇକି କି ହବ
ଆଚ୍ଛା ହବ ତାହେଲେ।
ଆ କଣ ଶହେ ବର୍ଷ ହେଲା ନା କଣ ସ୍କୁଲ ଟା ଏବେ?
ଯୁବୁଲି ଏମିତି କଣ କରିବେ କି?
ହଁ ହଁ ସେଇ ଗୋଲଡେନ୍ ଯୁବଲି।
ମୁଁ ଜ ବାଇକ ପ ପଚାରି ବାକୁ ପଡିବ ଭାଇ ହେରିକା କଥା ହଉଥିଲେ ନା ସେ ମୁଁ ଭାବିଲି କଣ ଆଉ ଫକ୍ସନ ଏଇ ତମେ ବି କହୁଛ।
ହଁ। ଆଉ ତମେ ନିଜେ ଚିନ୍ତା କରୁନା ଶହେ ବର୍ଷ ମାନେ ଜାଣିକି ଶହେ ଟା ବ୍ୟାଜ। ଆ ଶହେ ଟା ବ୍ୟାଚର ଲୋକ ଆସି କେତେ ତେ ଗୋଟେ ବି ଆସିବେ ଦଶ ଜଣ ତର ଶହେଟା ବି ଆସିବେ ହଜାର ଲୋକ।
ଅଧିକ ଲୋକ ଆସିବେ ହଜାର କଣ।
ନା ମୁଁ ଗୋଟେ ଅନୁମାନ କହୁଛି ବୁଝିଲ ନାଁ ମୁଁ ଗେ ଅନୁମାନ କରୁଛି ଯଦି ଆମେ ଦଶ ଜଣ ଗୋଟେ ବିହାଜେ ତାହେଲେ ଶହେ ବି ଆସରେ ହଜାର ଲୋକ ଆଉ ଭାବୁ ଆମ ଦଶ ଜଣଙ୍କ ଗୋଟେ ବ୍ୟାଚରେ ଥିବି ଆ କୋଉ ବ୍ୟାରେ ତିରିଶ ଚାଳିଶି କୋଉଠି କୋଡ଼ିଏ
ହଁ ଆଉ ପାଞ୍ଚରୁ ଦଶ ଦଶ ହଜାର ଲୋକ ବାହାରି ହେଲେ କିଏ ଥିବ କିଏ ନଥିବ କିଏ ଥିଲେ ବି ଆସିପାରୁଥିବ ଗାଁକୁ ନ ଆସିପାରୁଥିବ
ହଁ ସେଟାବି ଗୋଟେ କଥା ଆଜି ଯୋଉ ଫରେନରେ ରହୁଛନ୍ତି। ଆମ ଏଠୁ ଜଣେ ଆମ ବେହେରା ଘର ଗୋଟେ ଲୋକଟେ ସେ ଯାଇ ଡୁବା
ହଁ ଆଉ ରହିବେ ନା ଆଉ କିଏ କେତେ ଚାକିରି କରି ବାହ ରହିଲେଣି।
ବାହାର ଏବେ ଆଉ କଣ ଜାଣିଲ ନା ଥରେ ଯଦି ସେଟଲ ହେଇଯାଇ ତ ହେଇଯାଇଛି ଆ ନ ହେଇଯାଇବ ତମେ ଚେଷ୍ଟା କରି ରହିବ।
ହୁଁ ସେଇଆ ତ ସେଠି ପୁଣି ଆଗ୍ରିମେଣ୍ଟ କଳେ ମୁଁ ଶୁଣିଥିଲି। ଏତି ବର୍ଷ ପାଇଁ ରହିବ ସେ ଦୁନିଆ ଧନ୍ଦା
ହଁ
ଓ
ଆଉ ଆଉ କଛ କାଲି ବାର ଅଛି ଆସୁନା ଆମ ଘର ଆଡ଼େ।
ହଁ କାଲି ତ ଯିବାର ବି ଥିଲା ମୋର ଗାଁକୁ। ହୁଁ ଯିବି ଆଉ।
କଣ କହିଲ?
ହଁ ଯିବି କାଲି ଆଉ କାଲି ବି ଯିବାର ଥିଲା ଗୋଟେ କାମରେ ଟାଉନ ଯିବାର ଥିଲା ହେଇପଟେ ଦେଇ ପଳେଇମି ତମ ଘର ଆଡ଼େ ଆଉ।
କଣ ହେଲା?
ଆରେ ଟାଉନ ଯିବାର ଥିଲା ମୋତେ।
ଓହୋ
ଆ ସେଇଠି ତମ ଘରକୁ ପଳେଇବି ଆଉ।
ହଉ ଆସିଲେ ମୋତେ ଜଣେଇବ ମତେ ଫୋନ କରିବ କାଲି ଟିକେ ବାର ବି ଅଛି ଟିକେ ଚିକେନ ଫିକନ୍ ଟିକେ କସା କରିଦବା।
ହଁ ନିଶ୍ଚୟ। କରିବା ମୁଁ ତ କହୁଛି ଡାଇରେକ୍ଟ ରହିଛି ଫିଷ୍ଟ କରିକି ଆସିବା ନା କଣ କହୁଛ।
ହଁ ହଁ ଠିକ୍ ଅଛି।
ଏଇଠି ଜନ୍ ଭାଇ ପିୟୁଷ ଭାଇ ତମ ସାଙ୍ଗ ସବୁ ଥିବେ।
ହଁ ହଁ ଅଛନ୍ତି ସବୁ।
ହଁ ଏକାଥରେ ଯାଇନି ତ ବହୁତ ବର୍ଷ ହେଲାଣି ଏକାଥରେ ଯିବା ଫିଷ୍ଟ ଫିଷ୍ଟ କରିଦେଇ ଆସିବା ନା କଣ କହୁଛ?
ହଁ
କରିଦେବା ଗୋଟେ ଆଉ ହଉ ହେଲା ଆଉ।
ହ ହଉ। ଆଉ ଏଇଥ ତ ରଜ ଭଲରେ ଭଲରେ ଯାଇଥିବ।
ରଜ ନା
ହଁ ହଁ
ହଁ ସବୁ ଭଲରେ ଭଲରେ ଯାଇଛି।
ହଁ ବ
କଣ କହିଲ?
ମଦ ଟା ହଉଛି ଓଡିଶାର ଗୋଟେ ବେଷ୍ଟ ପର୍ବ ନା
ଆଉ ମେନ୍ ପର୍ବ କହିବାକୁ ଗଲେ ରଜ।
ଗାଁରେ ସବୁ ଝିଅ ବୋଉ ଆସ ଗାଁ ରେ ହ ହ
ହୁଁ। ଆଉ ତମ ଗାଁରେ ବି ଯାତ୍ରା ହୁଏ ନା କଣ?
ହଁ ଯାତ୍ରା ଗଲା କିଛି ଦିନ ହବ ଆମର ଏଇ ଅଳ୍ପ ଦିନ ହ ଏଇ ଦଶ ବା ପନ୍ଦର ଦିନ ହବ ଯାଇଛି।
ଓହୋ ଆଉ ଡାକିଲନି ଖାଲି କହିଦଉଛନ୍ତି ତ
ନା ମୁଁ ଡ଼ାକିଲନି କ ମୁଁ ତ ଯାତ୍ରା ମୁଁ କଣ ଯାତ୍ରା ଦେଖି ମୁଁ ଦେ କଁ ନା ପୁଣି ମୋର କାମ ରହିଗଲା ଆଉ କଣ କହ କାମ ଆସଲା ଆଉ ଯାତ୍ରା ଯାତା ଦେଖିବା କଣ ଅଛି। ରାତି ଥରେ ରାତି
ହୁଁ ମୁଁ ବି ଦେଖେ ନା ଆଉ ଆଉ ରାତି ଅନ ନିଦ୍ରା ଆବ ସକା ସକାଳୁ ପୁଣି କାମକୁ ଯିବାର ଅଛି ଫେରେ ସେଇଆ ତ ହେଉଛି କଥା।
ଆ ଯାଉ କଣ ହଉ ଆଉ କଣ ଖବର କୁହ?
ଖବର ଆଉ କଣ କହିବି ବନ